ହ୍ୟାଲୋ ଆଜ୍ଞା ଆଜ୍ଞା ନମସ୍କାର କଣ କରୁଛନ୍ତି? ଏଇ ସକାଳୁ ବର୍ତ୍ତମାନ ଆଜି ତ କିଛି ଯାଇ ହଉନି କଲେଜ ଫଲେଜ କିଛି
ଖୁସି ତ?
ହଁ ହଁ ଶୁଣା ଗଲା ହ୍ୟାଲୋ।
ହଁ।
ହ୍ୟାଲୋ ଶୁଣୁ ହଁ ହଁ ବର୍ଷା ହଉଛି ବୋଲି ତ ଆଜି କଲେଜ ଫଲେଜ କିଛି ଯାଇ ହଉନି ସେଥିପାଇଁ ଘରେ ବସିକି ପଢିବାକୁ ପଡୁଛି ଆଉ।
କଣ କହିଲ?
ଘ ବର୍ଷା ହଉଛି ନା? ଆଉ?
ହଁ ଆମର ବି ଆଡେ ବି ବର୍ଷା ହଉଛି।
ହଁ ହଁ ନାଇଁ କୁଆଡେ ବି ଯାଇ ହଉନି ତାପରେ ଘରେ ବସିକି ପଢିଆ ପଢୁଛି କୁଟଣ। ହଁ କିଛି କରି ହଉନି ଆଉ ଏଇନା ପୂଜା ଫୂଜି ବହୁତ କ ଟରେ ମୁଁ ଯାଇକି କରିବାକୁ ପଡ଼ିଲା ବର୍ଷା ବର୍ଷା ହଉଛି ପୁରା ଓଦା ହେଇଯାଉଥିବ। ଏମିତି କରିବାକୁ ପଡୁଛି କାଦୁଅ ଫାଦୁଅ ଚାରିଆଡ଼େ।
ନାଇଁ ଇଆଡ଼େ ତ ବର୍ଷା ହେଉଛି ଆ ଆଉ ରୋଷେଇବାସ କଣ?
ରୋଷେଇ ବାସ ଆମର ଜଲଦି ହେଇଯାଏ ଆଜି ହେଇସାରିଲାଣି ଭାତ ଡାଲମା ହେଇସାରିଲାଣି ଆଉ ମଦରଙ୍ଗା ଶାଗ ରାଇତା ହେଇ ସାଇଲାଣି ଆଉ ଭଜା ହବ ଆଉ ଆପଣଙ୍କର?
ହଁ ହଁ।
ଆପଣଙ୍କର ସବୁ ରୋଷେଇବାସ ସରିଲାଣି? ହ୍ୟାଲୋ।
ତ ତମର କିଛି ଭୟେସ ଆସୁନିତ ସେଇଥିପାଇଁ।
ଓହୋ ହଁ। ଅ ଏଇ ତାପରେ ଏଇ ପାଗ ଯୋଉ ହେଇଛି ଓ ଏଇ ପାଗରେ ବି ମାନେ ଟିକେ ମା କଣ ଘରେ ବସିକି ଖାଇବାକୁ ଭଲ ଲାଗିବ ହେଲେ କୁଆଡେ ତ ଯାଇ ହବନି।
ମୁଁ ଏପଟ ତ ବର୍ଷା ସକାଶେ କିଛି କରିହଉନି ନା ଏ ଡ୍ୟୁ ଟିକେ ଯାଇ ହଉନି କିଛି ହଉନି। ଇଆଡେ ତ ଜୋର ସୋରେ ପୁରା ବର୍ଷା ହଉଛି ବର୍ଷା ଚାରି ଆଡେ଼ ନାଳ ନମି କହିଲେ ଆଉ କଣ। ବର୍ଷା ତ ଏମିତି ହଉଛି ଚାରି ପାଞ୍ଚ ଦିନି ହେଲାଣି ଆଉ ବର୍ଷା ତ
ହଁ ତାପରେ ଓଦା ଫୋଦା ହେଇକି ଗଲେ କିଛି ନାହିଁ ଥଣ୍ଡା ଫଣ୍ଡା ହବ।
ହେଲେ ବର୍ଷା ତ କିଛି ହିଁ କରେଇ ଦଉନି। ରୋଷେଇ ବାସ ପାଇଁ ତ ହେଇରାଣ ପୁରା ଉଁ
ଓଧା ହେଇକି ଯାଉଥିବା ଆଉ ପାଣି ମୁଣ୍ଡରେ ପଶିବ ତାପରେ ଅମ ହଁ ମୁଣ୍ଡ ବିନ୍ଧା ବି ହବ।
ଏ ବର୍ଷା ସକାସେ ଭାରି ହଇରାଣ ହେବାକୁ
ହଁ ମୁଣ୍ଡ ବିନ୍ଧା ବି ହବ ପାଣି ଫାଣି ବସିଲ ଥଣ୍ଡା ହବ। ତାପରେ ଉଇନା ଯୋଉ ଠାକୁର ଯେମିତି ଅ ଯୋଉ ଅଣଶ ର ଘରେ ରହିବେ ଏବେ ତ ଲୋକଙ୍କୁ ବେଶୀ ଥଣ୍ଡା ଜର ହବ। ଆଉ ଯୋଉ ଥଣ୍ଡା ଜର ହବ ଏଇନା ପୁରା ରହିବ ହଁ। ହଁ। ସେ ଯୋଗ୍ ମାନେ ବର୍ଷା ବର୍ଷା ଛାଡୁ ଦେ ଦେଖି ଦେଖିକି ସବୁ କରିବ ଆଉ। ଆଉ ଆଉ ଏଇ ଯୋ ଆପଣଙ୍କ ଦେହ ଫେହ ଭଲ ଅଛି?
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ।
ତମ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ହଁ ସମସ୍ତେ ଭଲ ଅଛନ୍ତି। ଆଉ ଏଇଆ ଆଉ କଣ? ହଉ ଏଇ ଥଣ୍ଡା ମଣ୍ଡା ତ ଲାଗି ରହୁଛି ସେଇଟା ତ ଏଇ ସମୟରେ
ହଁ ଆଜ୍ଞା। ତମ ଆଡେ ବର୍ଷା ହଉଛି?
ହଁ ହଁ ବର୍ଷା ତ ହଉଛି। କାଦୁଅ ଫାଦୁଅ ଆମର ଏଠି ବି ପାଖରେ ପୁରା ଅ ଅଛି ମାନେ କଣ କହିଲେ ମାନେ ବିଲ ବିଲ ବେଶୀ କାଦୁଅ ଫାଦୁଅ ଏ ଯୋଉ ହଁ ଏଇଠି ଆମର ଏ ମାଟି ଫାଟି ଖୋଳା ଖୋଳି ହଉଥିଲା ସେ ଯୋଉ ଟ୍ରାକ୍ଟର ଫାକ୍ଟର ଯାଇ ସେ ପୁରା କାଦୁଆ ଫାଦୁଆ ରାସ୍ତା ଫାସ୍ତା କରିଦେଇଛି। ଆଉ ସିଏ ପୁରା ଆମ ମାନେ ଚାଲିଲା ବେଳକୁ ତ ବହୁତ ଅସୁବିଧା ଲୋକକୁ। ମାନେ ଯୋଉମାନେ ବୁଢାବୁଢୀ ଲୋକ ଚାଲିଲା ବେଳକୁ ଖସି ଯାଉଛି ଆଉ ଏବେ ଯେମିତି ଚପଲ ଫପଲ ଆସୁଛି। ଆଉ ଗୋଡ ପୁରା ଖସିଯିବାର ବେଶୀ ଇଏ। ଆଚ୍ଛା
ମାମୁଁ କୋର୍ଟ କୁ ଗଲେଣି ହେରି।
ତାପରେ ଯଦି ସେ ଗୋଡ ବି ଖସିଯିବ ତା ପରେ ହିମିତି ଯୋଉ ବୟସ୍କ ଲୋକ ମାନଙ୍କର ଥରେ ଯଦି ଅଣ୍ଟା ପିଠି ଭାଙ୍ଗିଲା ଆଉ ସେ ସଜାଡିବା ବହୁତ କଷ୍ଟ। ଆ ଛୋଟ ଛୁଆଙ୍କର ସିନା ଗୋଡ ହାତ ଭାଙ୍ଗିଗଲେ ସଜାଡି ହେଇଯିବ କିନ୍ତୁ ହଁ ହଁ ଆମର ଇଆଡେ ଚାଷଫାସ ହୁଏ।
ଆମର ତ ଇଆଡେ ହଉଛି ଚାଷ ବାସ।
ହଁ ନାଇ ଆମର ଚାଷ ଆମର ଏଇନା ଧାନ ଚାଲିଛି ଧାନ ପରେ। ହଁ ହଁ।
ହଁ ଆମ ଘରେ କିଛି ପରିବା ଦିଟା ଲଗେଇକି ଆମେ କିଛି
ହଁ ନାଇଁ ଆମର ବି ସେ ହଁ ନାଇଁ ଆମର ଧାନ ବେଳେ ଧାନ ଚାଷ ତାପରେ ଏଁ ମୁଗ, ବିରି ସବୁ ଚାଷ ହଉଛି। ଆମର ବି ସେଇ ବାରିରେ ଉଁନା ଯୋଉ ଉଁ ଇଏ ହଉ ଯୋଉ ଉଇନା ବାରିରେ ପ୍ରାୟତଃ ପରିବା ଫରିବା।
ଟିକେ ହଇରାଣ ହେବାକୁ ପଡିଚି।
ହଁ ନାଇଁ ବା ଆମର ବି ବାରିରେ ଏପଟେ ପରିବା ଫରିବା ନାଇଁ ଯାହା ବି ହଉ ସବୁ ଚାଷ ହଉଛି। ହଁ ଭେଣ୍ଡି ଭେଣ୍ଡି ଲାଗିଛି ତ ତାପରେ ଜହ୍ନି, କାକୁଡି ତାପରେ ବିନ ଲାଗିଛି ତାପ ରେ ତାପରେ ବାରିରେ ସବୁ ସବୁ ଏଇ ସବୁ ପରିବା। ହଁ ହଁ। ଆଉ ଏମିତି ସବୁ ଲାଗିଛି, ଆଉ ଅ ଇଁଏ ଆ ଆଉ ତା, ସହିତ ଲଙ୍କା
ହଁ ମୁଁ ବି ଜବ କରୁଛି, ଗୋଟେ ଛୋଟ ମୋଟ ଜବ।
ହଁ ତାପରେ ଆଉ ଅଳ୍ପ ଦିନ ଗଲେ ପୁଣି ବାଇଗଣ, ଗେଣ୍ଡୁ ଫେଣ୍ଡୁ ଫୁଲ ଫୁଲ ବି ଦାମ ଲାଗିବ ଆଉ କଣ ଏଇଆ ତ ଆଉ
କଣ କରିବା କୁହ?
ଖରା ହଉଥିଲେ ଲୋକ ଅଂଶୁଘାତରେ ମରିଯାଉଥିଲେ ନା ବିଜୁଳି ଘଡଘଡି କୋଉଠି ଏଁ ଉଁ କୋଉଠି ଆ ଆଉ ବଡ ପାଣି ମାଡି ଆସୁଥିବ ଲୋକ ମରିଯିବ ପଛେ ତାପରେ ଦିପହରେ ଲୋକ କୋଉଠି ବର୍ଷାରେ ବ ଓ ଗାଡି ଫାଡି ସ୍ଲିପ କରିଥିବ ମରି ଯାଉଥିଲେ। ତାପରେ, ଉଁ ଏ ଅ ପିଲା ବି ସ୍କୁଲ ଯାଇ କରୁନାହାନ୍ତି ଏଇ ଯୋଉ ବର୍ଷାରେ ଆଉ
ଜର ହେଲା, ମୁ କଣ କରିବି?
ହଁ ଆଉ
ଆଜ୍ଞା।
ଆଉ ଆପଣଙ୍କ କଣ ଖିଆପିଆ ସରିଛି? ଆପଣ ଖାଇପିଇ ସାରିଲେଣି?
ହଁ, ମୁଁ ତ ପାଠ ଆଉ ଦଶମ ପାସ କରିକି ରହିଛି ଆଉ ତ ପଢିବେନି?
ହଁ।
ଆଉ ଏମତି ତାପରେ ବର୍ଷା ପ୍ରାୟତଃ ବର୍ଷା ହେଇକି ଲଘୁଚାପ ଫଘୁଚାପ ହବ। ଆଉ ଲୋକ ଅ ବାହାରି ପାରିବେନି ବର୍ଷାରେ ତଥାପି ତ ଲୋ ରେନକୋଟ ଫେନିକୋଟ ପିନ୍ଧିକି ବହୁତ କାମ କରୁଛନ୍ତି, ଖରା ଦିନେ ପିନ୍ଧି ଖରା ହଉ ଥିଲେ ଲୋକ ପାଣି ପିଇ କୋଉଠି ଓଆରେସ୍ ପାଣି କୋଉଠି ଏଁ ମୁଣ୍ଡରେ ଏ ଦେଇ ସେ ଦେଇ ସେ ଦେଇ ଯାଉଥିଲେ, ଓଇନା ସେମିତି ବର୍ଷା ଦିନେ ସେମିତି ମୁଁ ସବୁ କାମ କରିବି, ଇଏ କର ସବୁ ରେନିକୋଟ ଫେନିକୋଟ ପିନ୍ଧି ହେଇ ଆମ ଘରେ ବି ସବୁ ଲୋକ ଯାଇ ସାରିଲେଣି। ବର୍ଷା ଯେତେ ହେଲେବି ଲୋକ ତାଙ୍କର କାମ କରିବା କଥା କରିବେ, ଆଉ
ହଁ ସେମିତି ଆଉ।
ହଁ ଲୋକ କାମ କରିବା କଥା କରିବେ। ଆଉ ତ ଘରେ କିଏ ବସିବ ଘରେ ବସିଲେ କିଏ କଣ ଆଣିଦବ କେହି ହଁ କେହି ଦେବେନି କିଛି। ଆଉ ସେଥିପାଇଁ ଆମକୁ କାମ କରିବାକୁ ପଡିବ। କର୍ମ ତ ଜୀବନ ଆଉ
ସମସ୍ତଙ୍କ ଦେହ ଭଲ ଅଛି ଆଉ। ଆଉ ତମ ଘର ଲୋକଙ୍କ ଦେହ ଭଲ ଅଛି? ବର୍ଷାରେ ତ ସମସ୍ତଙ୍କ ଦେହ ଯେମିତି ହେଲେ ଟିକେ ଖରାପ ହଉଛି। ଥଣ୍ଡା ହ ଥଣ୍ଡା ହଉ କି ଜର ହ ଜର ହଉ। ଯାହା ବି ହେଲେ ଏଠି ଦେହ ଖରାପ ହଉଛି।
ହଁ ହଉନ ଥଣ୍ଡା କାଶ ଜର ଏ ଆମେ ଗଙ୍ଗଶୂଳୀ ପାଣି ହଉ ତୁଳସୀ ପତ୍ର ହଉ କି ତୁଳସୀ ମହୁ ହୁ କାଢା ଫାଢା ଏଇ ଦିନରେ ଯେତେ ଇଏ କରିବ ଆଉ ପରିବା ପରିବା ଯେତେ ଖାଇବ ଆଉ ଶାଗ ତ ଏଇ ଦିନରେ ବହୁତ ମିଳିବ ଶାଗ ଫାଗ ଏଇଗୁଡା ଶାଗ ମୁଗ ଏଇଗୁଡା ଖାଇବା କଥା ଆଉ ଯେତେ ଏଇ ସବୁ ଜିନିଷ ଖାଇବ ଆଉ ବାରିରେ ତ ପରିବା ପରିବା ଲାଗିଛି ଏସବୁ ଜିନିଷ ଖାଇବ ଆଉ ଯେ ତେ ଏଇ ଯୋଉ ଦିନରେ ଗରମ ଗରମ ଖାଇବା ଖାଇବ ଜମା ଥଣ୍ଡା ଖାଇବନି। ବେଶୀ ଗରମ ଖାଇଲେ ବି ଦେହ ଖରାପ। ଆଉ ଯେତେ ବାହାର ଜିନିଷ ଖାଇ ଖାଇବନି ବାହାର ଜିନିଷ ମାଛି, ମଶା କୋଉଠି କିଏ କୋଉ ପାଣି ମିଶଉ ଥିବ ତ ସେଇଥିରେ ବେଶୀ ଟାଇଫଏଡ ବେଶୀ ସେଇଥିରେ ଆଉ କଣ କି? ସେଇଥିରେ ବେଶୀ ଟାଇଫଡ ହବ ତାପରେ ସେଥିରେ ପଇସା ଖର୍ଚ। ଆଉ ବାନ୍ତି ଫାନ୍ତି ବେଶୀ ବେଶୀ ଏବେ ଜଣ୍ଡିସ୍ ଫଣ୍ଡିସ ଏବେ ବେଶୀ ହବ। ବେଶୀ ପାଣି ଖରାପ ପାଣି ପିଇବେ ବେଶୀ ସେଇଥିରେ ହବ।
ହଇରାଣ ଟିକେ ହବାକୁ ପ
ନାଇଁ ହଇରାଣ ତ ପ୍ରବଳ ଛୋଟ ଛୁଆ ମାନିବେନି କିଛି ନାଇଁ ଖାଇଦେବେ ପିଦେବେ ଆଉ ଦେହ ନାଇଁ ଗାଁ ଯା ଘର ଚାଳଫାଳ ଘର ଥିବ ସେ ରୋଷେଇବାସ କରିବାକୁ ବାହାରିବେ। ନା ଗ୍ୟାସ ଯେତିକି ରେଟ ହେଲାଣି ତାପରେ ଆଉ ସବୁକୁ ଅନେଇବାକୁ ପଡିବ ଘରକୁ ଅନେଇବାକୁ ପଡିବ ନିଜେ ପ ପରିଶ୍ରମ ଟିକେ କଲେ ସବୁ ଜିନିଷ ହେଇଯିବ। କାଠ ଫାଟ ବି ଯେତିକି ଯାହା ଅଛି ନହେଲେ କିଛି ନହେଲେ ଯଦି ଗାଇ ଥିବ ଗୋବର ଘଷି ଇଏ କରିକି କରିଦେଲେ ହବ ନା ଆଉ ଖାଲି କଣ ଅନେଇଲେ ଗ୍ୟାସକୁ ଆଗରୁ ପୁଣି ଗ୍ୟାସ ନଥିଲା ଲୋକ ପୁଣି ରୋଷେଇ ବାସ କରି ଖାଉଥିଲି ସେତେବେଳେ ତ ବେଶୀ ବେଶୀ ଖାଇବା କୋଉଠି ତ ଖାଇବା କୋଉଠି ଇଏ ଖାଇବା ସିଏ ଖାଇବା ବହୁତ ଖାଇବା ହଉଥିଲା। ଆଉ ମାନେ ଚୁଲି ଯେତେବେଳେ ସରି ଚୁଲି ସେତେବେଳେ ଅ ବ୍ୟବହାର କରିକି
ସମସ୍ତେ ଭଲ ଅଛନ୍ତି।
ବେଶୀ ସେମାନେ ଖାଉଥିଲେ। ଆଉ ବେ କେତେ ପ୍ରକାର ଜିନିଷ ଖାଉଥିଲେ। ଏବେ ତ ଲୋକ କମ ରୋଷେଇ ବାସ କରୁଛ
ତୁମ୍ଭ କଥା ହେଇକି ଭଲ ଲାଗିଲା ଆଜି।
ହଁ ଆପଣଙ୍କ ସହିତ ବି କଥା ହେଇକି ବହୁତ ଭଲ ଲାଗିଲା କାହିଁକି ନା
ତମ ସାଙ୍ଗରେ କଥା ହେଇକି କିଛି ଭଲ ଲାଗିଲା।
ଆଜ୍ଞା ବର୍ଷେ। ଆଉ ବର୍ଷା ପାଗ ହଉ ସେଇ ଭାଇ
ନାଇଁ ଏଇଠି ବସିଛୁ‌ ଆଉ। ବର୍ଷା ହଉଛି ଏଠି ବସିଛୁ।
ମୁଢି ମୁଢ଼ି ମିକ୍ସଚର ହଉଥିବ ଟିକେ ବରା ହଉଥିବ ଖାଇବାକୁ ଭଲ ଲାଗୁଥିବ ବର୍ଷା ବର୍ଷା ହଉଥିବ। ଆଉ ସକାଳୁ ସକା ଳୁ ବର୍ଷା ଯଦି ହବ ସବୁ କାମ ବନ୍ଦ ହେଇଯିବ। ଟିକେ ସେଇ ଖରାବେଳେ ଟାଇମରେ ହବ ଖାଇ ପିଇକି ଶୋଇବ ଆଉ କିଛି ନହିଁ। ଆଉ ଏଇତ କଥା ଆଉ। ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆଉ ସେ ପରେ ସମୟ ମିଳୁ କଥା ହେବି। ଆଉ ଆପଣ ଯାଆନ୍ତୁ